କି ଆପଣ ମୋ ଭଏସ ଶୁଣି ପାରୁଛନ୍ତି?
ଆଜ୍ଞା।
ଆଉ କଣ କରୁଥିଲେ ଆପଣ ଏବେ?
ଏଇ ରଷେଇବାସ ସରିଚି ସବୁ ବସିଛୁ ଆଉ କଣ?
ହୁଁ ଆଜି ଖାଇବା କଣ?
ସେମିତି କିଛି ନାଇ ଜ ଏମିତି ଭାତ ଆଉ କଖାରୁୁଡଙ୍କ ସବୁ ରାଇତା ହେଇ
ଓହା।
ଅଁ ମୁଁ ଏଇ ଘରକୁ ଆସିଥିଲି ତ ମାମାଙ୍କ ଦେହ ଟିକେ ଭଲ ନାହିଁ। ଘରକୁ ଆସିଥିଲି ଏଇସ୍ ସେହିହି ଟିକେ ପରିଆ କାଟୁଥିଲି ତାପରେ ଆପଣଙ୍କୁ କଲ କଲି ଆଉ,
ହଁ ହଁ ଆଜି ରୋଷେଇ କଁ?
ରୋଷେଇ ପୋଟଳ ତରକାରୀ, ଡାଲି ଆଉ ଶାଗ ଭଜା।
ଭଲ ଘରୁ ଗାଇଲେ ପ୍ରୋଟିନ ଜିନିଷ ସବୁ ଏମ୍
ହି ହି ହି ହଁ ହଁ,
ଆପଣ କ କରୁଛନ୍ତି କଁ?
ମୁଁ ଏବେ ଗ୍ରାଜୁଏସନ ମାନେ ପ୍ଲସ ଥ୍ରୀ କରୁଛି।
ହଁ ହଁ କୋଉ କଲେଜ୍ ରୁ?
ଶୈଳବାଳା କଲେଜ୍।
ହଁ ହଁ, ଆଉ ଘର କୋଉଠି?
ଆମ ଘର ହଉଛି କେନ୍ଦ୍ରାପଡା।
ହଁ ହଁ।
ଆଜ୍ଞା ଆଉ ଆପଣ ଏବେ କଣ କରୁଛନ୍ତି?
ଏଇ ପ୍ଲସ ଟୁ କମ୍ପ୍ଲିଟ ସରିଲା ତାପରେ ଦି ଘରେ ଦି ବର୍ଷହେଲା ରହିଥିଲି ଆଉ କଉ ତାପରେ ଏବେ ମ୍ୟାରେଜ ହେଇଚି, ମାସେ ହବ।
ଆଜ୍ଞା। ଆପଣ କଣ ଦୁଇ ହଜାର ଚବିଶ୍ ର ପାସ୍ ଆଉଟ୍ କି?
ହଁ।
ତାହେଲେ ମୋରି ବ୍ୟାଚର ଆଉ।
ଅଁ ନାଇଁ ପ୍ଲସ୍ ଥ୍ରୀ ହେଇଥାନ୍ତା କିନ୍ତୁ ଯେହେତୁ ଘରେ ପ୍ରୋବ୍ଲେମ୍ ଥିଲା ତ ସେତ୍ ପାଇଁ ହେଲାନି। ମାନେ କଁ ବାପା ଚାଷ କରନ୍ତି। ଘରେ ବଡ଼ଭଉଣୀ ଅଛି ମୁଁ ଅଛି ମୋ ତଳରେ ସାନଭଉଣୀ ଆଉ ହଠାତ୍ କି ମୁଁ ବି ଏତେ ପାଠରେ ଦିଏ ନା କିନ୍ତୁ ମୋର ନଲେଜ ଅଛି କିନ୍ତୁ ପାଠ ପ୍ରତି ମୁଁ ଏତେ ବି ଧ୍ୟାନ ଦିଏ ନା କିନ୍ତୁ ଯୋଉଟା ମାନେ ଯଦି କରିଦେଇଥିବି କରିଦେଇଥିବି।
ଆଜ୍ଞା।
ଆଉ ଯଦି ଇଛା ନଥିବ ତାହଲେ ମୁଁ କରନା ଆରାଇ,
ମାନେ ମନ ଉପରେ ସବୁବେଳେ ନିର୍ଭର ଆଉ ମାନେ ମନ ଯାହା କୁହେ ସେଇୟା ଆଉ।
ହଁ ଆ ଯଦି ପାଠ ପଢିବା ମନ ହେଇଛି ତ ପଢ଼ା ହବା। ଆଉ ଯଦି ପାଠ ପଢ଼ିବାକୁ ମନ ହେଇନି ଘରେ କହିଲେ ବି ହବନି ଆ
ଆଉ ଆପଣଙ୍କୁ ଫ୍ରି ଟାଇମରେ ହଁ କୁହନ୍ତୁ ।
ସିଏ ବେଶି ପଢ଼ାପଢ଼ି କରେ ନା ବଡ଼ ଭଉଣି ତାର ପଢ଼ାପଢ଼ି କରେ ଆଉ । ସମେତେ ଭାବିଲେ କି ସିଏ ଚାକିରି ବାକିରି କରିିବ ବେଲିକି ଆଉ ଯେହେତୁ । ବାପାଙ୍କ ଦେହ ଇଁତି ହଠାତ୍ କିନି ଖରାପ ହେଇଗଲା ସିଏ ଟିକେ ବୁଝିବା । କଥା କି ପରିସ୍ତିତି କଣ ସିଏ ବୁଝିବେନି ସେ କଇଲାକିି ମୁଁ ପଢିବି ବେଲିକି । ଆଉ । ସିଏ ସବୁ ପଢି଼ଲା ଆଉ ଯେହେତୁ ସିଏ ପଢ଼ିଲେଇଁ ଆଉ ସାନ ଭାଉ ଭାଇ ପଡ଼ୁଛି। ଆଉ ମୁଁ ଏକୁଟିଆ ରହିଗଲି ମଝିରେ ଆଉ ହା ଉ ।
ହଁ । ଯାହା ସେଇ କୁହନ୍ତିନି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଦେଖାଯିବ ପରେ ସେଇଟା କଣ ହଉଛି ଆଉ।
ହୁଁ।
ଆଉ ଆପଣଙ୍କୁ ଫ୍ରି ଟାଇମ ରେ କଣ କରିବାକୁ ଭଲ ଲାଗେ?
ସେଇଟା ସେମିତି ତ କିଛି ନାଇ ଆ ସ ସକାଳୁ ଠୁ ଲାଇଫ ର ଗୋଟା ରୋଟିନ ହେଇଯାଇଚି ନା ନ ସକାଳ ଲାଇଫ ର ଗୋଟା ରୋଟିନ୍ ହିଁ ହେଇଯାଇଛି କି। ସକାଳୁ ଉଠିବୁ ମାନେ ନିଜ କାମ ସାରିକି। ଗାଧେଇ ପାଧେଇ ଆସିବ। କି ଶାଶୁ ଶଶୁରଙ୍କର ଜଳଖିଆ ହବ ମୋ ହଜବେଣ୍ଡ ଯେ ସିଏ ଯିବେ କାମକୁ ଯି ବେ ଡ୍ୟୁଟି ସେ ତାଙ୍କର କମ୍ପାନୀ ଯିବେ ତାଙ୍କ ପାଇଁ ଟି ଫିନ ରେଡି ହବ ସେ ଖାଇ ପିଇକି କେମତି ଟିଫନ । ତିଆରି କରିକି ତାଙ୍କୁ ଦିଆହବ ସିଏ ନେଇକି ଯିବେ ତାପରେ ଆମେ। ଶାଶୁ ଙ୍କୁ ଖାଇଆ ପିଇଆ କୁ ଯାହା ହେଇଥିବ ଚାରି ବକ୍ତ ରେ ଆମେ ତାଙ୍କୁ ଦେଇ ଦେଇଦଉ ଆଉ । ତାପରେ ଆମେ ସେ ତାଙ୍କ ମୋ ଯା ଙ୍କର ଦିଟା ଝୁଅ ଅଛନ୍ତି। ତାଙ୍କୁ ଜା ଗାଧେଇ ଦିଅନ୍ତି ଖାଏ ତ ତି ସିଏ ସ୍କୁଲ ଯାନ୍ତି ତାପରେ ଆମେ ଦି ଜଣ ଖାଉ। ମୁ ଖାଇ ସାରିକି ଯଦି। ଆଉ ଭାତ ଫାତ ଯାହା ଆମର ଖରାବେଳ ପାଇଁ ଜାହା ରୋଷେଇ ହୁଏ ସେଇଟା ହେଇଯାଏ। ହେଇ ସାରିଲା ପରେ ଏମିତି ବସିକି ଦି ଜଣ ଗପୁ ଗପସପ ଏନ୍ତି। ଦିନ ପଳାଏ ଆଉ।
ଆଜ୍ଞା । ନା ମାନେ କି ଥାଏ ନା କି ମତେ ଫାଙ୍କା ସମୟରେ କିଏ କିଏ କୁହନ୍ତି କି ମତେ ଫାଙ୍କା। ଙ୍କା ସମୟରେ ବହି ପଢିବାକୁ ଭଲ ଲାଗେ କି ଫୋନ ଟିପିବାକୁ ଭଲ ଲାଗେ କି ଚିତ୍ର ଏମିତି । ଆଙ୍କିବାକୁ ଭଲ ଲାଗେ କି ମାନେ ଏମିତି କିଛି ବି ଗୋଟେ ଥାଏ ନା ତ। କି କଥା ହବାକୁ ଭଲ ଲାଗେ କାହା ସହିତ।
ହଁ ସେମିତି ନାଇ ମତେ ସେମତି କିଛି ଇଚ୍ଛା ହୁଏ କି। କିଏ କି ମୁଁ କାହା କତିକି ଟିକେ ଫୋନ କରି କଥା ହୁଏ। କି ମତେ କିଏ ଗୋଟେ କିଏ ଫୋନ କରି କଥା ହଉ। ମାନେ ଏମିତି ଇଚ୍ଛା ହୁଏ ମାନେ କି ମୁଁ ଯାହାକୁ ଫୋନ କରେ ସିଏ ତାଙ୍କ କାମରେ ବ୍ୟସ୍ତ ଥାନ୍ତି। ମୁଁ ଏବେ ସାଙ୍ଗସାଥୀ କେବେ। ଫୋନ କରିବାକୁ ଇଚ୍ଛା ହୁଏ କି ତାଙ୍କୁ କିଛି କୁହେ ତ ସିଏ ତାଙ୍କ କାମରେ ବ୍ୟସ୍ତ ଥାନ୍ତି। ସେ ତାଙ୍କ ମାନେ ଯଦି ତାଙ୍କ ମାନେ କାମ ନଥିବ ସେ ତାଙ୍କ ବଏଫ୍ରେଣ୍ଡ ମାନଙ୍କ ସହିତ କଥା ହୁଅନ୍ତି। ହେଲେ ତ ସେ ହେଁ ହେଁ ସେମିତି କିଛି ଆଉ ମାନେ ନି ମାନେ ଇ ଇଚ୍ଛା କୁ ମାନେ ସବୁ ବନ୍ଦ ହେଇଗଲା ଆଉ ବି ସେମିତି କିଛି ଇଚ୍ଛା ହେଲାନି କା ସହିତ କ କଥା ହେବାକୁ ଏଇଆ ଫ୍ରି ଟାଇମ ମିଳିଲେ ଟିକେ ଫୋ ଫୋନ ଫୋନ୍ ଦେଖିଦେଲେ ଗଲା ଆଉ।
ହଁ ମାନେ କି ଗୋଟେ ଜିନିଷ ଲକ୍ଷ୍ୟ କରିଥିବ ଆମେ ଯେତେ ବଡ ହେଇ ହେଇ ଯାଉଚୁ। ଆମ ସାଙ୍ଗସାଥି ସେତେ କମ ହେଇଯାଉଛନ୍ତି। ମାନେ କିଏ ତାର ତା ପାଠ ପଢାରେ ବ୍ୟସ୍ତ ରହୁଛି କିଏ ତାର ତା ଘର ସଂସାର କରୁଚି। ମାନେ କିଛି ବି ମାନେ ସମସ୍ତେ ବ୍ୟସ୍ତ ହେଇଯାଉଛନ୍ତି।
ହଁ।
ଯାହା ହବ ହବ ଆଉ।
ହଁ।
ଆଉ ଖାଇଥିଲେ କଣ?
ଖାଇଥିଲି ସକାଳେ ଖିଆହେଇଥିଲା ଭାତ ପଖାଳରେ ଖିଆହେଇଥିଲା। ପଖାଳ ତ ଆଳୁ ଭର୍ତା ଆଉ ମିସଚର ଏଇଆ ତ ଆମର ଆଉ ଆଉ କଣ?
ଆଜ୍ଞା।
ଆପଣ କଣ ଖାଇଥିଲେ?
ମୁଁ ଏଇ ରୁଟି ଆଉ ଭେଣ୍ଡି ଆଳୁ ଭଜା।
ହୁଁ ହୁଁ।
ହୁଁ। ଏ ସବୁ ତ ମତେ ହିଁ କରିବାକୁ ପଡୁଚି ମୁଁ ତ ଏବେ ଯାଏ ଗାଧେଇନି ମାନେ କି ଟିକେ ବର୍ଷା ହଉଛି ଆଉ ଉଠୁ ଉଠୁ ଟିକେ ଲେଟ୍ ହେଇଯାଉଛି, ତାପରେ ମା ଖାଇବାକୁ ଦେ ମାନେ କି ତାଙ୍କୁ ଫାଷ୍ଟେ ଡାଳିମ୍ବ ଛଡେଇକି ଦେଲି ସିଏ ଖାଇଲେ ତାପରେ ମୁଁ ଏପଟେ ଆସିକିନି ସେ ମାନେ ହଠାତ୍ ମାନେ କିଛି ନଥିଲା ମତେ ନେଇକି ହଷ୍ଟେଲ ରେ ଛାଡିଲେ। କାରଣ ମୋର ସମ ମାନେ ଖରା ଛୁଟି ପଳେଇଲା ମତେ ନେଇ ହଷ୍ଟେଲରେ ଛାଡିଲେ। ସେଇଦିନ ସେ ଗଲେ କି ମୋର ଗୋଡ ଏମିତି ହଉଛି ମୁଁ ଯାଇକି ଟିକେ ଦେଖେଇଦିଏ। ମୁଁ କହିଲି ହଉ ଠିକ ଅଛି ଯାଇକି ଦେଖେଇ ଦିଅ କଣ ହେଇଛି କଣ ନାହିଁ ଜଣା ପଡିବ। ଦେଖେଇଲେ ମେଡିସିନ୍ ଆଣିଚନ୍ତି ପୁଣି ଆଠ ହଜାର ଟଙ୍କାର ମେଡିସିନ୍। ଏକ୍ସ୍ରେ ହେଲା ସବୁ ଟେଷ୍ଟ୍ ହେଲା। ଆଜ୍ଞା ହଁ। କିନ୍ତୁ ମାନେ ହଠାତ୍ ତା ପରଦିନ ହଠାତ୍ ସେ ଗୋଡ ଲଗେଇ ପାରିଲେନି ଆଉ ମାନେ ବାଁପଟ ସାଇଡ୍ ଟା। ଗୋଡ ଲଗେଇ ପାରିଲିନି ପୁରା ମାନେ ବ୍ୟସ୍ତ ଆଉ କି କଣ ହେଲା କଣ ନାହିଁ। ମୁଁ ସେପଟେ ହଷ୍ଟେଲ୍ ରେ ମୋ ଭାଇ ସାନ ଭାଇ ଏଇଠି ସିଏ ବି ଜାଣିପାରୁନି ସେଇଠୁ ମମିଙ୍କୁ ନେଇକି ଗଲା କି ଗୋଟେ ପେନ୍ କ୍ଲିୟର ଦେଇଦେ ଭଲ ହେଇଯିବ। ମାନେ ମାନେ ମମିଙ୍କ କହିବା ହିସାବରେ କି ଏତେ କଷ୍ଟ ହଉଛି ନା ଟିକେ ଭଲ ଲାଗିବ ଆଉ ତାପରେ ସେଇଠୁ ନେଇ କି ତାଙ୍କୁ ଗଲେ ତା ପରଠୁ ତ ତାଙ୍କ ଏମିତି ଦେହ ଖରାପ ହେଲା କି ସେମାନେ ଯାହା ହଉ ନିଜ କାମ ଟିକେ କରୁଛନ୍ତି ମାନେ ଟିକେ ଗାଧୋଉଛନ୍ତି ଝାଡା ଫାଡା ଯିବେ ଏଇ ସବୁ ହଉଛି। କିନ୍ତୁ ଏଇଆ କି ମାନେ ଟିକେ ଚାଲି ବି ସେ ପାରୁନାହାନ୍ତି ଟିକେ ଚାଲୁଛନ୍ତି ପୁଣି ଯାଇକି ଶୋଇପଡୁଛନ୍ତି, ବସିଛନ୍ତି ପୁଣି ଶୋଇପଡୁଛନ୍ତି, ମାନେ ଏମିତି ତ ମୁଁ ମୋର ଏ ଫୋର୍ ସେମିଷ୍ଟାର ଥିଲା ତାକୁ ଦେଇକି ମୁଁ ପଳେଇଆସିଲି ମୁଁ କହିଲି ନାଇଁ ଭାଇ ମୋ ମୋ ମା ତ ଆଗ ନା ମାନେ
ଆଉ ଯାହାବି ହେଲେ ସିଏ ତ ଥିଲେ କେତେ ଇଏ ଅଛି।
ସେଇଆ ସେଇଥିପାଇଁ ହିଁ ଏଇ ସଖାଳୁ ରୋଷେଇ ଫୋଷେଇ କର ଆଉ ଏତେ ପଢା ପଢି ବି ହେଇପାରୁନି। ତାପରେ ଉଁ ସେଇ ଲାଗି ଏପଟେ ହେଇ ସେଇ ପରିବା କାଟୁଥିଲି।
ଭାଇ ବୋଲି ସାନ
ହଁ ଭାଇ ସାନ ତାର ଏଥର ପ୍ଲସ ଟୁ ସରିଲା।
ହୁଁ।
ହଁ ବାପା
ହଁ ବାବା ଅଛନ୍ତି ସେ ବାହାରେ ରୁହନ୍ତି।
ଓ ହୋ।
ହୁଁ।
ବାପା କଣ କରନ୍ତି?
ଏଇ ପ୍ଲମ୍ବିଂ।
ଅ ହଁ।
ହୁଁ। ଆଉ କୁଆଡେ ବୁଲିବାକୁ ଯାଇଥିଲେ ଏଇ ବର୍ଷ?
ଜଷ୍ଟ୍ ମାସେ ହେଇଛି ବାହାଘର
ଓହୋ ହୋ ହୋ ମାସେ ହେଇଛି ମାନେ ତ ପୁରୀ ଯାଇଥିବେ।
ନା କଣ କହୁଚନ୍ତି କଣ ଯିବା କଥା ନ କୋଉ ଠାକୁରଙ୍କ କତିକି
ଓ ହୋ ହୁଁ ହୁଁ।
ମାନେ ସବୁ ନେଇକି ତାଙ୍କର ଏଠି ସବୁ ନେଇକି ସବୁ ପର୍ବପର୍ବାଣି ନା ଆଉ, ଆଉ ଯେହେତୁ ଆଇଚେ ଏଠିକି ତାଙ୍କ ଙ୍କ ନିୟମ ହିସାବରେ ଯିବା କଥା ନା।
ହଁ ହଁ ସେଇଟା ହିଁ ସବ
ଆଉ ସମସ୍ତେ ଏଇ ଏଇ ଜେଷ୍ଠ କମି ଯଉ ହେଲା କି ନେମାଳ ଯିବା ପାଇଁ ଆମ ସମସ୍ତେ ମନା କଲେ କି କି ନାଇଁ ଯିବା ମାନେ ଯାଇହବନି କି ବାହାଘର ବର୍ଷେ ହେଇନି ଯିବନି।
ଓ ହୋ ହୋ। ଯୋଉ କୁହନ୍ତିନି ଯେ ଦେଶେ ଯାଇ ସେଫଳ ଖାଇ ମାନେ ଯୁଆଡକୁ ଯିବ ତମକୁ ତା ସହିତ ପରିବର୍ତ୍ତନ ହବାକୁ ପଡିବ ମାନେ ଖାପ ଖୁଆଇ ଚଳେଇବାକୁ ପଡିବ ।
ହଁ ହଁ ଏମତି ଖାପ ଖାଇଗଲ ତ ତମେ ଭଲ ଆଉ ନ ଖାଇ ପାଇଲ ଗଲ।
ହଁ। ତାପରେ ଗଲା ଆଉ ଏଥର ରଜ କେମିତି କଣ କଟିଲା?
ମୁଁ ଜାଣିବାରେ ଏଇ ବର୍ଷ ରଜ ହିଁ ମୋ ପାଇଁ ବେଷ୍ଟ ଥିଲା। ଏତେ ବର୍ଷ ଭିତରେ ନାଇଁ। ପ୍ରତିବର୍ଷ ମାନେ କୁଆଡେ ଯାଏନି ମୁଁ ହେଲେ କି ଏଇ ଜାଗା କୁ ଯିବା ବୁଲିବା। ସାଙ୍ଗସାଥି ସେମିତି କେବେ ମାନେ ସେଇ ମାନେ ଭାଇ ଭଉଣୀ ପାଇଁ ଇନିଟ୍ରେଷ୍ଟ ଏକ୍ସଟ୍ରା ସବୁ ହେଇଥାଏ ମୋ ପାଇଁ ଗୋଟେ ହେଇଥାଏ। ମାମୁଁ ଘର ଦେଇଥାନ୍ତି ବଡ ଭଉଣୀ ମାମୁଁ ଘର କରିଥାନ୍ତି ଆମ ଘର ହେଇଥାଏ। ତାପରେ ସାନ ଭାଇର ଜନ୍ମଦିନ ଥାଏ ତା ପାଇଁ ଖଣ୍ଡେ ହେଇଥାଏ ଆଉ ଖଣ୍ଡେ ପୁଣି ରଜ ପାଇଁ ହେଇ ତା ମାନେ ସମସ୍ତଙ୍କ ଦି ତିନି ଖଣ୍ଡ ହେଇଥିବ ମୋର ହେଇନଥିବ ମୁଁ ମାନେ ମୋର ପ୍ରତିବର୍ଷ ଫାଷ୍ଟ ସେଇ ହିଁ ମୋର ଫାଷ୍ଟ ମାନେ ଇଏ ହୁଏ ସେଇଟୁ ଆରମ୍ଭ ହୁଏ ସେ ଥି ରେ ଡ୍ରେସ୍ ଫ୍ରେସ ପିନ୍ଧିବିନି ମୋର କାଇଁ ହଉନି ଏଇ। ଏମିତି ହେଇକି ଦି ରଜ ପଳାଏ ଲାଷ୍ଟ ରଜରେ ଟିକେ ଯାଇକି ଖାଲି ଏ ମାନେ ଭଗବାନଙ୍କୁ ତ ମାନେ ଡାକିବା କଥା ସେଇ ନୂଆ ଡ୍ରେସ ଖଣ୍ଡେ ପିନ୍ଧେଇକି ଏଇକି ଭଗବାନଙ୍କୁ ଡାକିକି ଆସିକି ପୁଣି ଆସିକି ଘରେ ଆଉ । କେବେ କୁଆଡେ ଯାଇନି କି କେବେ କା ସହିତ ବୁଲାବୁଲି କରେନି ଏଇ ବର୍ଷ ମୁଁ ଯାଇଚି କିନ୍ତୁ ମାନେ କି ଲାଗିଲା କି ନାହିଁ ମୁଁ ତର ରଜ ଟା ବୁଲିଚି ବୋଲି। ତିନି ଦିନ ଯାକ ବୁଲିଚି ମୁଁ କିନ୍ତୁ। ମାନେ ମୂଳରୁ ମୁଁ ବୁଲେ ନାହିଁ କିନ୍ତୁ ତିନି ଦିନ ଯାକ ମୁଁ ବୁଲିଚି।
ଯାହା ହଉ ହଉ ତାହେଲେ ଆପଣଙ୍କ ସହିତ ତ କଥା ହେଇ ବହୁତ ଖୁସି ଲାଗିଲା ଆଉ ତାହେଲେ ଆଉ କେବେ କଥା ହବ ଆଉ।
ସିଏ ପୁଣି
ହଉ ତା ହେଲେ
ହଁ।